ହାଲୋ ମୋ ଜୟ ଶ୍ରୀ ଜଗନ୍ନାଥ ମୋ ଭଏସ୍ ଆସୁଚି?
ଆଜ୍ଞା ଆଜ୍ଞା ଆପଣଙ୍କର ବାତ୍ ପୁରା ଆସୁଚି।
ହୁଁ ହୁଁ ହୁଁ କଣ କରୁଚନ୍ତି ହେଁ ଦୁଇ ଜଣ ସେମ୍
ଆଜ୍ଞା ଆଜ୍ଞା। ବୋଧେ ଆପଣ ଘରୁ କିଏ ଆସିବେ ନାଁ ଆମ ଘରୁ କିଏ ଆସିବେ।
ହଁ ଦିଇ ଜଣ ଘରୁକୁ ଆସିବେ।
ଆଜ୍ଞା ଆଜ୍ଞା ନାଇଁ ରାତି ହେଲେଣି ଆଉ କିଏ ନଁ ଆସନ୍ତୁ।
ହଁ ହଁ କାଲି ଆସିଲେ ଚଳିବ ହଁ ଆମ୍ ପଳେଇଥିବୁ କାର୍ଯ୍ୟକ୍ରମ କରିବାକୁ ଆମର
ଖୁଁ
କର୍ମ କ୍ଷେତ୍ରଗୁ
ଆପଣଙ୍କର କାଲି କେତେବେଳେ ଆଗେ କାଲି ଆପଣଙ୍କର କେତେବେଳେ ଅଛିକି କର୍ମ?
ହଁ ମୋର ସହକର୍ମୀ ନାହାନ୍ତି ମୋତେ ଦୁଇଟା ସିଫ୍ଟ କରିବାକୁ ପଡ଼ିବ।
ଆଚ୍ଛା ଆଚ୍ଛା।
ହୁଁ ଦୁଇ ଦିନ ଯାକ ମତେ କରିବାକୁ ପଡ଼ିବ ଦୁଇ ଦୁଇଟ
ଆଚ୍ଛା ମାନେ ଏଁ ସମୟ
ଏ ସମୟ ରହିବ ସଖାଳ ଆଠଟାରୁ ରାତି ଆଠଟା।
ବାପରେ ରା ବାର ଘଣ୍ଟା ଆପଣ ବର୍ତ୍ତମାନ ପାଇଁ।
ହଁ ମୋର ସହକର୍ମୀ। ମୋ ସହକର୍ମୀ ର ଆଠ ମୋର ଆଠ ମୋ ସହକର୍ମୀ ଟିକେ ଭକ୍ତି ଭାବ ଲୋକଟା ତ ସିଏ ଖାଲି ଠାକୁରଙ୍କୁ ପା ଖକୁ ଯିବେ ଦି ଦିନକୁ ଥରେ ତାଙ୍କର ଭକ୍ତି ଟିକେ ବୋହୁତ ସେ ସେତେବେଳେ ତାଙ୍କର ଭକ୍ତି ଆସେ ସେ ଛୁଟି ଫୁଟି ନେଇକି ଭକ୍ତି ଗୁଡ଼ିଏ
ସ ମାନେ ସିଏ ବାବା ଲୋକ ବୋଧେ ଆପଣଙ୍କର ସହକର୍ମୀ ଯିଏ।
ବାବା ତ ନୁହଁନ୍ତି ସେଇ ଭଳି ଆଉ। ମାନେ ଭକ୍ତି ଭାବରେ ସେ ଟିକେ ବେଶୀ ନିବିଡ଼। ହଁ ହଁ ଭକ୍ତି ଭାବରେ ଯେ ବେଶୀ ନିବିଡ଼ ତାଙ୍କୁ ଯେତେବେଳେ ଭକ୍ତି ଆସେ ସେ ଛୁ ଟି ମାରନ୍ତି ଯାଆନ୍ତି।
ସିଏ ଯାଆନ୍ତି କୋଉ ଯ କୋଉ ଜାଗା ଯାଆନ୍ତି?
ତାଙ୍କର ଟିକେ ସାରାଳା ଭକ୍ତି ଜଗନ୍ନାଥ ଭକ୍ତି ସବୁ ସବୁ ଠାକୁର ଙ୍କୁ ନେଇକି ସେ ବହୁତ ଭକ୍ତି ବହୁତ ଭକ୍ତି ଭକ ପୂର୍ଣ୍ଣ କଥା ମଧ୍ୟ କୁହନ୍ତି। ଆମେ ଯୋଉ କର୍ମ କ୍ଷେତ୍ରରେ ଆମେ ରୋହୁ କିରେ ତାଙ୍କର ଭକ୍ତି ବି ଅଛି। ତାଙ୍କର ଯେତେଅଳେ ଭକ୍ତି ଆସିବ ମାନେ ତାଙ୍କର ଯୋ ଦରକାର ପଲେ ସେ ଛୁଟି ନିଅନ୍ତି ଯାଆନ୍ତି ମଝିରେ ମଝିରେ ଏମିତି ଯାଆ
ଆପଣଙ୍କର ତ ସମୟ ପୁରା ଅତିବାହିତ ହେଇଯାଉଥୁବ ମାନେ ତାଙ୍କର ଭକ୍ତିପୂର୍ଣ୍ଣ କଥା ଶୁଣିକି।
ନାଁ ମୁଁ ଏତେ ଶୁଣେନି। ଆମେ ତ ବ ବ୍ୟସ୍ତ ବହୁଳତା ଜୀବନ ଯେତେବେଳେ କିଛି ମିଳେ ସୁଯୋଗ ଭଗବାନଙ୍କ କଥା ଶୁଣିବାରେ କିଛି ମନା ନାହିଁ ଯେଦେବେଳେ ସମୟ ଟିକେ ମିଳେ ଆମେ ଟିକେ କଥାବା ର୍ତ୍ତା ହେଇଯାଉ ଆଉ।
ଆଚ୍ଛା ବହୁତ ଭଲ। ମାନେ ଆପଣଙ୍କୁ ବି ସେ ସମୟ ଟା ପୁରା ଶାନ୍ତି ଶାନ୍ତି ଲାଗୁଥିବ। ଆପଣଙ୍କର କାରଣ ସେ ଆଧ୍ୟାତ୍ମିକ ଟାଇପ ରେ କଥାବାର୍ତ୍ତା କରୁଥିବେ ଆପଣଙ୍କୁ ମାନେ ସେ ବା ର୍ତାଳ ପରେ ଆପଣଙ୍କୁ ସାମ
ହଁ ସିଏ ଯେତେବେଳେ କୁହନ୍ତି ଭଗବାନଙ୍କ ବିଷୟରେ
ଏଥିପାଇଁ ପୁରା ଆପଣଙ୍କର ମାନେ ବାର୍ତ୍ତାଳଟି ଆପଣଙ୍କର କଥାବାର୍ତ୍ତାର ଶୈଳୀ ପୁରା ଅଲଗା ପ୍ରକାର।
ହଁ ମୁଁ ମାନେ ତାଙ୍କ କଥା ଶୁଣେ ଯେତେବେଳେ ଆମେ ସମୟ ଥାଏ। ମାନେ ଆମେ ବସିଥାଉ ଫାଙ୍କା ସମୟ ଆମେ ଟିକେ ଭଗବାନଙ୍କ ବିଷ ୟରେ ମତେ କିଛି ଜିଜ୍ଞାସା ଇଚ୍ଛା ହୁଏ ଜାଣିବାକୁ ମୁଁ ସେତେବେଳେ ତାଙ୍କୁ ପଚାରେ ସେ ମଧ୍ୟ କୁହନ୍ତି। ଆଉ
ଆମେ ତ ଆକ୍ଚୁଆଲି ଭଉଣୀ ଭଗବାନଙ୍କ ବିଷ ୟରେ କହିବା ପାଇଁ ଗଲେ ଆମେ ଏଁ କିଛି ବି ଜାଣିନାହାଁନ୍ତି। ଯେତିକି ବି ଆମେ ଯା ପାଖରେ ଶୁଣନ୍ତି ସେତେବେଳେ ପୁରା ଅଲଗା ପ୍ରକାର ଲାଗେ।
ହୁଁ ହୁଁ।
ସିଏ ମାନେ ଭଗବାନଙ୍କର ମାନେ ତାଙ୍କର ଏମିତି ଲୀଳା ଯେ ଯେତେବେଳେ ବି ଆପଣ କଥା ହେବେ ଯୋଉ ବି ଭଗବାନ ଦେବା ଦେବୀ ହୁଅନ୍ତୁ ଯାହା ବି ହୁଅନ୍ତୁ। କିନ୍ତୁ ତାଙ୍କର କଥା ପଇଲେ ଆପଣଙ୍କର ମାନେ ମନ ଟା ପୁରା ପରିପୂର୍ଣ୍ଣ ହେଇଯିବ ମାନେ ଦେ ଦେହର ସିହରଣ ଟାଇପ ର ଗୋଟେ ଖେଳିଇଯାଏ।
ହୁଁ ହୁଁ ହୁଁଁ।
ମାନେ ଯେତେବେଳେ ଶୁଣୁଥିବ ଦେହ ସାରା ସିହରଣ ଟାଇପର ଖେଳିକି ମାନେ ସେ ସମୟ ଟା ଆଉ ସେଇ ମୁହୂର୍ତ୍ତ ଟା କେମିତି କଟିଯାଏ କିଛି ଜଣା ହିଁ ପଡେନି।
ନା।
ଭାବ୍ ମଣିଷ ଭାବରେ କାରଣ ଆମେ ତ ସବୁବେଳେ କୁହନ୍ତି ନାସ୍ତିକ ଟାଇପ୍ ର ଆମେ ସବୁ ମଣିଷ।
ହଁ ମୁଁ ମୁଁ ମଧ୍ୟ ସେଇ ସେଇ ଜାତିରେ ମଣିଷ ମୁଁ ଏ ତେ ବି ମାନେ ମୋ ମନରେ ଭକ୍ତି ଅଛି କିନ୍ତୁ ମୁଁ
ଆଜ୍ଞା ଆଜ୍ଞା କିନ୍ତୁ ଶ୍ ଆଜ୍ଞା ଆଜ୍ଞା କେତେବେଳେ ଆମେ ଇଏ ହୁଅନ୍ତିନି କେ ତେବେଳେ ଆମକୁ ମିଳେନି କି ଆମେ ଅଲଗା ଟାଇପ୍ ର ଆମେ
ଭକ୍ତି କଥା ପଡ଼େ ଭକ୍ତି କଥା ଯେତେବେଳେ ପଡ଼େ ମୁଁ ମଧ୍ୟ ସେଇଟାକୁ ଶୁଣେ। ଆଉ କିଛି ଜିନିଷ ଶିଖେ ମୁଁ ନିଜକୁ ଧନ୍ୟ ମନେ ମନେକରେ ଯେ ହଁ ମୁଁ ଏଇ ଏଇ କଥାରେ ହିଁ ମୁଁ ଭାଗି ହେଇ ପାରିବି। ମୁଁ ସୁଯୋଗ ନେଇପାରିଲି ମତେ ତ କିଛି ଜଣା ନାହିଁ ମୋ ଏତେ ବି ଜ୍ଞାତ ନୁହେଁ ଯିଏ ମୋର ଯିଏ ବି ଦିଅନ୍ତି ସେଇ ସମୟରେ ମତେ ବୁଝାନ୍ତି ମୁଁ ଶୁଣେ
ମାନେ ସତରେ ମାନେ ଯେତେବେଳେ ବି ଉଁ ଏଇ ମାନେ ଉଁ କଲ୍ ର ଅୟ ଇଏ ଭିତରେ ଏତେ ଏତେ ଜଣଙ୍କ ସାଙ୍ଗରେ କଥାବାର୍ତ୍ତା ହବାର ସୁଯୋଗ ମିଳୁଛି ଆହୁରି ବହୁତ କିଛି କ କଥା ଜାଣିବାକୁ ମାନେ
ତ ହେଲେ ବି ମଧ୍ୟ ଆପଣ ଦେଖିବେ ଦେଖିବେ ଛୋଟ ହେଲେ ବି ମଧ୍ୟ ଜାଣ ଦେଖିବେ କିଛି ନା କିଛି ମାନେ ଭଲ ଜିନିଷ ଆପଣ ମାନେ ଉଁ ନିତିଦିନ ଶିଖୁଛନ୍ତି।
ନିହାତି ଆମେ ସ ପ୍ରତି ସବୁଦିନ ସମୟ ଭିତରେ ଆଜ୍ଞା ଆଜ୍ଞା।
ହଁ ମତେ ସୋମବାରରେ ମାନେ ଆଜିକାର ଖାଇବାରେ କଣ ହେଇଛି ପଚାରିଲେ ମୁଁ କହିଦେଲି ମୁଁ ଆମିଷ ପ୍ରିୟ ଲୋକ ତ ଗୋଟେ ଦିନ ଛୁଟି ହିଁ ମିଳୁଛି ଛୁଟି ଦିନରେ ଆମିଷ କୁ ଆମେ ଟିକେ ଖାଇଦଉଛୁ ସେ ମତେ ଗୋଟେ ଜିନିଷ ବୁଝେଇଲେ କି ଭଗବାନଙ୍କୁ ଆମେ ଦେଖିବୁ ତାଙ୍କ ନାଁ ଟା କଣ ମୋର ମନେ ପଡୁନି ନମିତା ସ
ଆଜ୍ଞା ଆଜ୍ଞା ଆଜ୍ଞା ଏଇ ସବୁ ବାର୍ତ୍ତାଳାପ ମଧ୍ୟରେ ଜଣେ କିଏ କର୍ମି ଥିବେ।
ହଁ ଏଇ ସବୁ ବାର୍ତ୍ତାଳୟ ଭିତରୁ ଜଣେ କିଏ ଗୋଟେ ନମିତା ମନେ ପଡୁଛି ବୋଧେ ନମିତା ବୋଧେ ଅ ହଁ ତ ସିଏ କ ଥା ହେଲା ଭିତରେ ମୁଁ ତାଙ୍କୁ କହିଲି କି ମୁଁ ଆମିଷ ପ୍ରିୟ ଲୋକ ତ ଆଜି ଗୋଟେ ଦିନ ଛୁଟିଅଛି ନାଇଁ ନାଇଁ ଭଉଣୀ ଆପଣ ଭୁଲ୍ କହୁଚନ୍ତି ସବୁ ଭଗବାନଙ୍କୁ ଦେଖି ପାରୁଚନ୍ତି? କିନ୍ତୁ ସୂର୍ଯ୍ୟ ଦେବତାଙ୍କୁ ଆପଣ ଆଖିରେ ଦେଖୁଛନ୍ତି। ଆଜି ସୂର୍ଯ୍ୟଙ୍କ ବାର ଆପଣ ଖାଆନ୍ତୁନି।
ଆଜ୍ଞା ଆଜ୍ଞା ହଁ ସେଥିପାଇଁ ବହୁତ ଜଣ ଲୋକ ସ ରବିବାର ଦିନ ଆମିଷ ଭୋଜନ କରନ୍ତି ନ୍ତିନି କିନ୍ତୁ ଆମେ ତ କିନ୍ତୁ ଆମେ ଭାବନ୍ତି କଣ କହିଲେ? ଆମକୁ ତ ଗୋଟେ ଦିନ ସପ୍ତାହର ଗୋଟେ ଦିନ ହିଁ ଆମକୁ ଛୁଟି ଛୁଟି ମିଳୁଛି ଆମେ ସେଇ ଦିନ ଟା ଭଲସେ ଭଲ ଭାବରେ ଖାଇବା। ଆଜି ଯେମିତି କିି ଆମ ଘରେ ବ୍ୟସ୍ତମୟ ଜୀବନରେ ଭଲସେ ଖାଇବି ପିଇ ହୁଏନି। ସେଥିପାଇଁ ସନ୍ ଆଜି ରବିବାର ବୋଲି ଆଜ୍ଞା।
ସବୁ ବାରରେ ସବୁ ଦେ ଦିଅଁ ଦେବତା ଆସିବେ ତ ମୋ ମନ କହୁଛି ଛି ଆମିଷ ବାରରେ ଆମିଷ ଖାଇବାକୁ ମୁଁ ଦିଅଁ ଦେବତାକୁ ଦେଖିବି ଦେଖିବି ଯଦି ସମ୍ପୂର୍ଣ୍ଣ ଖାଇଦେବୀ ଛା ଖାଇବା
ଆଜ୍ଞା ଆଜ୍ଞା ବାସ୍ ବାସ୍। ମୋ ମନ ଆଜ୍ଞା, ଆଜ୍ଞା, ମୁଁ ସେଇଟା ଗୋଟେ ଭାବେ କି ଯଦି ଆଜି ଆଜି ସିନା ଆମେ କାଲି ସୋମବାର ବୋଲି ଖାଉନେ, କାଲି ଗୁରୁବାର ବୋଲି ଖାଉନେ କି କାଲି ଶନିବାର ବୋଲି ଖାଉନେ କିନ୍ତୁ ଶୁକ୍ରବାର ତ ଆମେ ଶନିବାର ଯଦି ଖାଉନାହାନ୍ତି ଆମିଷ ଭଞ୍ଜନ କରୁନାହାନ୍ତି, ତ ଆମେ ଶୁକ୍ରବାର ତ ଆମିଷ ଭଞ୍ଜନ କରିଛନ୍ତି। ସିଏ କଣ ଗୋଟେ ଅଛି କି! ଆମ ପେଟରେ ସାତ ଦିନ ପରେ ଯାଇକି ହଜ ହଜମ ପାଇଁ ବି ସମୟ ଲାଗେ। ଆମ ପେଟରେ ସେ ସବୁ ରହିଲା ତ ଆମେ ଶନିବାର ଦିନ ଶୁ ଶୁକ୍ରବାର ଦିନ ଆମିଷ ଭ୍ଞ୍ଜନ ପୁରା ଭଲସେ କରିବା, ଶନିବାର ଦିନ କହିବା ଆମେ ଆମିଷ ଭଞ୍ଜନ କରିବାନି। କିନ୍ତୁ ଲାଭ କଣ? ଆମ ପେଟ ଆମ ବଡି ଦେହରେ ଶରୀରରେ ତାର ଅଛି ନା ଆମିଷ ଟା
ହଁ ବିଭିନ୍ନ ଲୋକର ଚିନ୍ତାଧାରା ଭଉଣୀ ଅଲଗା ଅଲଗା, ସମସ୍ତଙ୍କ ଚିନ୍ତାଧାରା କଣ ଆମେ ଅଲଗା କରିପାରିବାନି, ଶୁଣିବା ସମସ୍ତଙ୍କର କରିବା ନିଜର
ନିଜର କିନ୍ତୁ ସେଇପା ମୁଁ ବି ବେଳେ ବେଳେ ଭାବେ, ମୁଁ ବି ଯୋଉ ସୋମବାର କରୁଅଛି କି ତାର ଯଦି ମୁଁ ରବିବାର ଦିନ ଆମିଷ ପୁରା ଭରି ଭରି କି ଭଞ୍ଜନ କରୁଛି ସୋମବାର ଦିନ ଅ ଆମିଷ ଭଞ୍ଜନ ନ କରିଲେ ମାନେ ସେ ତ ମ ଦେହରେ ରହୁଛି, ନା ଶରୀରରେ ତ ରହୁଛି ନା
ହୁଁ, ହୁଁ ନା ସେଇଟା ତ ସତ କଥା। କିନ୍ତୁ ଗୋଟେ ମନକୁ ଶାନ୍ତି ଦିଏ, ଯୋଉଟା କି ମୁଁ ଆମିଷ ଖାଇବିନି ମାନେ ପୁରା ନିର୍ଜଳା ରହିଯିବି, ସେଟା ତମ ମନର ଶାନ୍ତି, ତମ ଆତ୍ମାର ତୃପ୍ତି ସେତିକି ସେତିକି ତମର ଦରକ କାର, ନୀତି ଦିନିଆ ଲାଇଫ କିନ୍ତୁ ତମ ମନ ଯଦି କହୁ ଥିବ ରବିବାରରେ ଭଗବାନ ଆସିଗଲେ ଆଜି ଚିକେନ ଖାଇଥାନ୍ତେ, ଆଜି କିନ୍ତୁ ବାରଟା ପଡିଗଲା।
ସେ ସେ ଆଜ୍ଞା ବାସ ବାସ, ମୋ ମାନିବା ଟା ବି ପୁରା ଆପଣଙ୍କ ପରି। କି ଯଦି ମନରେ ଆସୁଛି ମତେ ଖାଇବା ପାଇଁ ଇଚ୍ଛା ହଉଛି ତାହେଲେ ମୁଁ କରିକି ଲାଭ ବି କିଛି ନାହିଁ? କାହିଁକି ନା ମୋ ମନର ଯେ କୁହନ୍ତି ଆମେ ଯେ ମାନେ ଏ କି ବାସ୍ନା ଦ୍ଵାରା ଆମେ ଅଧା ଖାଇଦିଅନ୍ତି ଆଜ୍ଞା, ଆଜ୍ଞା ଭଗବାନ ତ ଆସିକି ହାତରେ ନେଇକି ଖାଆନ୍ତି ନି, ଭଗବାନ କଣ କରନ୍ତି? କି ବି ପ୍ରସାଦ ହଉ ତାକୁ ବାସ୍ନା ରୂପେ ସେ ଗ୍ରହଣ କରନ୍ତି, ସେଟା ଆସିକି ତାଙ୍କ ବା ଚାଡାଖି ଭଗବାନ ନିଅନ୍ତି ନା ସେ କଣ ଆଉ ତାଙ୍କର ଆସି ଟିକେ ହାତରେ ସେଇ ଖେ ଭୋଗଟି ପ୍ରସାଦକୁ ଗ୍ରହଣ କରନ୍ତି କି ବାସ୍ନା ନେଇଗଲେ ସିଏ ତାଙ୍କର ଇଏ ହେଇଯାଏ ବାସ୍ନାରେ ଆମେ ଅଧା କୁହନ୍ତିନିକି, ଓ କି ବାସ୍ନା ହଉଛି କଥାରେ କହନ୍ତିନି ମୋ ପେଟ ପୁରିଗଲା। ବାସ୍ନାରେ ଅଧିକ କିଛି ଥାଏ ଆମ ମନରେ ତ ଅଛି ଏମିତି ବାସ୍ନା ଶୁଙ୍ଘିକି କହିଲେ ଆଃ ଆଜି ଖାଇଥାନ୍ତେ କି ଭଲ ହେଇଥାନ୍ତା ସେଇଠି ତ ଆମେ ଅଧା ଖାଇସାଇଲେଣି।
ରାତିରେ ଯାଉଛି ଭଉଣୀ ଯେତେବେଳେ ବି ରବିବାର ଫବିବାର କିଛି ବାର ବ୍ରତ ଆସେ ମୁଁ କେବଳ ମାନେ ବିବାହିତ ମାନେ ଶାଶୁଘର ନୀତି ନିୟମକୁ ମାନୁଚି। ଯେତେବେଳେ ବାପା ଘରେ ଥିଲେ ଏତେ ନିତି ନିୟମ ନଥାଏ! କାହିଁକି ନା ଯେତେବେଳେ ବି ଇଚ୍ଛା ହୁଏ, ବାପା ମା କୁହନ୍ତି ତୋ ମନରେ ତ ଆସିଗଲାଣି ତୁ ଖାଇନେ, ତ ମୁଁ ମାନି ଦଉଥିଲି ବି ଖାଇବି ନଥିଲି। କିନ୍ତୁ ଶାଶୁ ଘରେ ଆପଣ ମନ ଇଚ୍ଛା ସେଟା କିଛି ନଥାଏ ତମକୁ ଇଛା ନ। ଥିଲେ ବି ତାଙ୍କ ବହିରେ ବାଧ୍ୟ କିନ୍ତୁ ମୋ ମନ ଭିତରେ ଗୋଟେ ପ୍ରଶ୍ନ ଆସେ। ଯେ ମୋର ତ ଇଚ୍ଛା ଅଛି ଆଜି ରବିବାରରେ ମୁଁ ଆମିଷ ଖାଇଥାନ୍ତି ମତେ ଜବରଦସ୍ତି ଅ। ସେ ଭଗବାନ ଏ ଭଗବାନ କହିକି। ମତେ କାହିଁକି ମାନେ ତମେ ରଖିଦେଲ।
ଆଜ୍ଞା ଭଗବାନ ଆ ସତ କଥା ହେଲା ଭଗବାନ କହିନାହାନ୍ତି। ଯେ ମୋ ପାଇଁ ଏଇ ବାର କର କି ସେଟା ଇଏ କର ଆମେ କରୁଛେ ମାନୁଛେ ଠିକ ଅଛି। କିନ୍ତୁ ଯେତେବେଳେ ମନ ଭଗବାନ କହିଛନ୍ତି ଫାଷ୍ଟେ ନିଜ ଆତ୍ମାକୁ ଶାନ୍ତି କର ତାପରେ ତମେ ଆମ କଥା ଭାବିବ। ତମ ଆତ୍ମା ତ ଏଠି କହୁଥିବ ମୁଁ ଭଗବାନଙ୍କୁ ଡାକିଥିବ ହରେ କୃଷ୍ଣ ହରେରାମ। ଭଜ ନିତାଇ ରାଧେ ଶ୍ୟାମ। ତାପରେ ଏପଟେ କହୁଥୁ ଆଜି ସଣ୍ଡେ ରବିବାର ଟା ଥିଲା ଆଇଁଷ ଖାଇପାଇଲିନି। କି ଆଜି ସୋମବାର ଟା ଥିଲା ଆଇଁଷ ଖାଇ ପାରିବିନି ଖାଇ ପାଇଲିନି ଶିବ ମନ୍ଦିର। ଯାଇକି ଗୋଟେ ଦେଖିଦଉଥିବ କହିବ ଓହୋ ଏ ଜିନିଷ ଟା ବଢିଆ ଲାଗୁଛି।
ବାଟରେ ଯାଉଥୁବ ଜଗନ୍ନାଥ ଦର୍ଶନ କରିବାକୁ ବାଟରେ ବିରିୟାନୀ ହାଣ୍ଡି ଦେଖିକି। ଆହା କି ବ କେତେ ବଢ଼ିଆ ବିରିୟାନୀ ଟା ହେଇଛି।
ବଢିଆ ବାସୁଛି କାଲି ଖାଇବି ଆମେ ଯୋଉ ସେଇଟା ଯୋଉ କହିଲେ କାଲି ଖାଇବା। ଆମେ ସେଇଟା ଖାଇସାଇଲେଣି।
ହୁଁ, ହୁଁ। ତମ ମନରେ ଯୋଉଟା ଅଛି ସେଇଟା କର ହଁ। ତ କାହା ଭଗବାନ ବି ଏଇଟା ବି କହିନାହାନ୍ତି ଆତ୍ମାଙ୍କୁ କଷ୍ଟ ଦେଇକି ମତେ ଡା।
ନାଇଁ, ନାଇଁ ଭଗବାନ କହିଛନ୍ତି ଆଗେ ନିଜ ଆତ୍ମା କୁ ଚିହ୍ନ ଆତ୍ମାକୁ ଚିହ୍ନିଲେ। ମଁ ତମ ନିଜା। ମାଉଁ ସିନା ଅନ୍ୟ ମାନଙ୍କର ଆତ୍ମା ଚିହ୍ନୁ ତା ସେ ହେଟାରେ ମତେ ପାଇଯିବ। ମନ୍ଦିର ଯାଇକି ଇଏ କରିଦେଲେ କିଛି ନେଇଁ ଧର ଆମେ ଜଣକୁ ମନ୍ଦିର ଆଜି ଯାଉଛୁ। କିଏ ହ୍ୟାଲୋ ମନ୍ଦିର ଆଜି ଯାଉଛ। ଅଛନ୍ତି କିନ୍ତୁ ଅନ୍ୟଙ୍କର ଇଏ ଜାଣିପାରିବାନି ଇଏ କରିବା ସେଠାରେ କିଛି ବି ଲାଭ ନାହିଁ।
ହୁଁ ଆମର ବୋଧେ ଭଉଣୀ ସମୟ ସରିଆସି। ହେଲାକି ଆମେ ଆଉ ଗୋଟେ କଲ୍ ନେଇଯିବା ତମେ କଲ୍ ଗୋଟେ ଆଉ ଗୋଟେ ନେଇଯାଅ ଆମେ ସେଇଥିରେ ଆମେ।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା ଭଉଣି।
ହଁ ଆଉ ଗୋଟେ କଲ୍ କରିଦିଅନ୍ତୁ ହଁ।
ଆ।